ସୁପ୍ରଭାତ।
କରୁଛ?
ଟିକେ ଆ ରାସ୍ତାରେ ଚାଲୁଛି।
ଅହ କାହିଁକି?
ସ୍ଵାସ୍ଥ୍ୟ ପାଇଁ ଭଲ ନା ସକାଳେ ପ୍ରତିଦିନ ତମେ ଯଦି କିଛି ଟାଇମ ଚାଲିବ। ଦେହ ପାଇଁ ଭଲ। ତମେ କଣ କରୁଛ?
ମୁଁ ଉଠିକି ଏବେ ଚାଗା ପିଇଲି ମୁଁ ମଧ୍ୟ ଛାତ ଉପରେ ଅଛି ବର୍ଷା ପାଇଁ ଆମର ଘରେ। ଟିକେ ପ୍ରବ୍ଲେମ ରହୁଛି ତ ସେଥିପାଇଁ ମୁଁ ଛାତ ଉପରେ ଅଛି। ଯୋଗାଯୋଗ ପାଇଁ ଅସୁବିଧା ହଉଛି ତ ତଳେ।
ହୁଁ ହୁଁ ବୁଝିଲି।
ହୁଁ ଆଉ କଣ ଘରେ ସବୁ ଭଲ ଅଛନ୍ତି ତ?
ହୁଁ ହୁଁ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଆଉ କଣ ଖବର?
ତମ ଘରେ କେମତି ଅଛନ୍ତି ବାପା, ମାଁ, ଭାଇ?
ହଁ ଆମ
ହଁ, ଆମ ଘରେ ମଧ୍ୟ ସବୁ ଭଲ ଅଛନ୍ତି। ସେପଟେ ବର୍ଷା କେମିତି ହଉଛି?
ଏପଟେ ଲଗାତାର ବର୍ଷା ଆଉ ଛାଡୁନି ଝିପ୍ ଝିପ୍ କରି ବର୍ଷୁଚି ହିଁ।
ଏବେ ବି ବର୍ଷା ହଉଛି?
ହଁ ଏବେ ବି ବର୍ଷା ହଉଛି, ମୁଁ ଛତା ଧରିକି କଥା ହଉଛି।
ଭଲ ଲାଗୁଥିବ ନୁହଁ? ପୁରା ଥଣ୍ଡା ଲାଗୁଥିବ ଗରମ ଯୋଉ ହୋଉଥିଲା ଏବେ।
ହଁ ଏବେ ତ ଟିକେ ଥଣ୍ଡା ଲାଗୁଛି ବର୍ଷା ପାଇଁ ଖରା ବର୍ଷା ପାଇଁ ଦେହ ମଧ୍ୟ ଖରାପ ହେଇଯାଉଛି।
ହଁ ଥଣ୍ଡା ଗରମ ହେଇକି ନୁହଁ?
ହଁ।
ଆଉ ଆଜି ସକାଳେ କଣ ଖାଇବା ପ୍ରସ୍ତୁତି କରିଛ ଖାଇବା ପାଇଁ କି?
ଆଜି ସକାଳୁ ଆମର ପ୍ରସ୍ତୁତି ଚାଲିଛି ହଁ, ଉପମା ଆଉ ତରକାରୀ ପୁରି।
ବଢିଆ ତମର ସେପଟେ ଏଁ ସେ ଏପଟେ ସାଇଟରେ ପୁରୀ ଉପମା ତରକାରୀ ସବୁ ବହୁତ ପ୍ରସିଧ୍ୟ ନୁହଁ?
ଅହ, ମୋଡି ଖାଆନ୍ତି ପରା? ତମର ସେପଟେ?
ହଁ ଆମର ଏପଟେ ମୁଡି ଖାଆନ୍ତି।
ହଁ ଆମର ଏଇଠି ପୁରୀ ଉପମା ତରକାରୀ ପ୍ରସିଦ୍ଧ।
ହୁଁ
ହଁ
ଆଉ ଆଜି ଦିନ ଯାକର କଣ କଣ ସବୁ ଯୋଜନା ରଖିଛ? କରିବାକୁ?
ଆଜି ଦିନରେ ତ ମୋର ବହୁତ ଯୋଜନା ଅଛି କିନ୍ତୁ ମୁଁ ଆଜି ରୋଷେଇ କରିବି, ଭଲ ରୋଷେଇ କରିବି ଭାବିଛି ପ୍ରସ୍ତୁତି କରିବି।
କଣ ରୋଷେଇ କରିବ?
ମୁଁ ଆଜି ଦେଇକି ଭାବୁଚି ବୋହୁତ ଗୁଡ଼ିଏ ଆମ୍ବ ରହିଯାଇଚି ତ ଆମ୍ବ ଆମ୍ବ ଖଟା
ହୁଁ।
ଆଉ ଉଁ ଛେନା ଆସିଚି ସେ ଛେନାପୋଡ଼ ଅଁ ବାବା ବନାନ୍ତି। ଭଲସେ ସେଇଟା ଏମତି ସବୁ ପ୍ରସ୍ତୁତି କରିବି ଭାବିଚି ଆଉ
ଆଚ୍ଛା ଛେନାପୋଡ଼ଟା କେମିତି ବନେଇବ ମତେ ଜଣେଇବ।
ହଁ ହଁ ଛେନାପୋଡ଼ଟା ପ୍ରଥମେ ତ କ୍ଷୀରରେ ଲେମ୍ବୁ ଚିମ୍ପୁଡା ଯାଏ ଉଁ ଗରମ କ୍ଷୀରରେ। ତାପରେ ସେଇଟା ଗୋଟେ ଧୋ ତିରେ କନାରେ ଛନା ଯାଏ।
ଦେ ହଁ ଟା ଥଣ୍ଡା ପାଣିରେ ପଡ଼େ
କଣ କେମତି କରିକି ଛେନା କରାଯାଏ ତାପରେ ସେଥିରେ ହେ ମୋ ବାବା କରନ୍ତି ମୋର ତ ଏତେ ଆଇଡିଆ ନାଇଁ। କିନ୍ତୁ ତା ଭିତରେ ତମେ ଯାହା ତମେ ଅଳେଇଚ ଚେନି ଯେତିକି ପରିମାଣରେ ଛେନାକୁ ଧରିକି ଚେନି ଏସବୁ ଏମତି ଲାଗିବ, ବୁଝିପାରୁଚ? ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ।